ନମସ୍କାର ନମସ୍କାର।
ଆଜ୍ଞା ଆପ ଭଲ ଅଛୁ ଆପଣ କେମିତି ଅଛନ୍ତି।
ମୁଁ ଏ ବି ବହୁତ ଭଲ ଅଛି କଣ କଣ କରୁଥିଲେ।
ଏବେ ତ ମୁଁ ବସିଛି ଆଉ। ଥଣ୍ଡାଥଣ୍ଡା ପବନ ଖାଉଛି ଛାତ ଉପରେ।
ମୁଁ ବି ସେମିତି ହିଁ
ଏବେ ହିଁ ଖାଇକି ଆସିବି ଛାତ ଉପରେ ଅଛି।
ଆଉ ଆପଣଙ୍କର ଖାଏ। ଆବୁ ଆପଣଙ୍କର ଖାଇବା କ କଣ କଣ ହେଇଥିଲା।
ଖାଇବା ଆମର ଘାଣ୍ଟ ଘାଣ୍ଟ ତରକାରୀ ଭାତ। ଡାଲି ଆଉ ଆଳୁ ପୋଟଳଭଜା। ସେଇଆ ହେଇଥିଲା।
ଆଜ୍ଞା
ଆପ
ଆଉ ଆପଣ। ଆମର ଭାତ ଡାଲି ବଡ଼ି ତରକାରୀ। ଆଉ ପିଆଜ ଆଉ ଖଟା ସହିତ। ଆମ୍ବ ଆଉ
ଓହୋ ଆମ୍ବ ତ ମିଳିଯାଉଥିବ ନା। ଶସ୍ତାରେ ନା ଘରୁ ଆଣିଥିଲେ।
ନାଇଁ ଆମ୍ବ ମିଳୁଛି ଆମକୁ। କିନ୍ତୁ କିଣିବାକୁ ପଡୁଚି।
ମାନେ ଏବେ ଚାଲିଚି ନା ସେଇଟା ତ ମାନେ ଘରୁ ଆଣିଥିଲେ ନା କି ମାନେ ବାହାରୁ କିଣିଥିଲେ ସେଇଆ କହୁଚନ୍ତି ନା।
ନାଇଁ ବାହାରୁ ତ କିଣି କି ଆଣିବାକୁ ପଡୁଚି ନା।
ହଁ ସେଇଆ ନା ନା ମାନେ ଗାଁରେ ମିଳିଯାଏ ନା।
ଗାଁରେ ମିଳିଯାଏ। କିନ୍ତୁ ଆମେ ଗାଁରେ ରହୁନା ନା ବ ସହରରେ ରହୁଚୁ ଏବେ।
ଓ ହୋ ସେଇଆ ହଉ ଆଉ।
ଆଉ ଆପଣ କେମିତି ଅଛନ୍ତି।
ହୁଁ ଭଲ ଅଛି ଆଉ କଣ ହୁଁ କୁହନ୍ତୁ।
ଆଉ ଆପଣ ଏବେ କଣ କରୁଛନ୍ତି।
କିଛି ନାହିଁ ମୁଁ ପଢ଼ାପଢ଼ି ଚାଲିଛି ସେମିତି ଆଉ ପଢ଼ାପଢ଼ି ଆଉ ବୁଲାବୁଲି ବି ଟିକେ ମୋତେ ଭଲ ଲାଗେ। ଯେମିତିକି ଯାଇଥିଲୁ ଏବେ ଆମେ ପୁରୀ କୋଣାର୍କ ଯାଇଥିଲୁ ସେମିତି କିଛି ଆଉ।
ସେଇଟା ବି ଭଲ କଥା ବୁଲାବୁଲି ଯେ ମନଟା ବହୁତ। ଆନନ୍ଦରେ ରହିବ
ହଁ ସେଇୟା ହିଁ ବୁଲାବୁଲି କଲେ ହିଁ ମାନେ ନାଇଁ, ପଢାପଢି ବି ଚାଲିଚି ତା ସହିତ ବୁଲାବୁଲି ମୀ। ସମୟ ସବୁ ଚାଲିଛି ଆଉ
ହ ଦୁଇଟି ଯାକ ର ରକ୍ଷା କରୁ
ସନ୍ତୁଳନ ସନ୍ତୁଳନ କରିବାକୁ ପଡ଼ିବ ଆଉ।
ଆଜ୍ଞା ଆଜ୍ଞା
ହୁଁ ସେଇଆ ଆଉ ଆପଣ କଣ ଚାଲିଚି ତା ହେଲେ?
ମୁଁ ବି ସେଇ ଭଳିଆ ସରକାରୀ ଚାକିରୀ ପାଇଁ ପଢାପଢି ପଢା ପଢି କରୁଚି।
ଓହୋ କେମିତି କଣ ଚାଲିଚି ତମର?
କଣ କରିବା ଦେଖୁଛନ୍ତି ତ ଦିନକୁ ଦିନ କେତେ କେତେ
ଆଜ୍ଞା ସେଇଟା ସେଇଟା ଦେଖିକି ପଢିବାକୁ ପଡୁଚି। ରାତିଦିନ ଏକ କରିବାକୁ ପଡ଼ୁଛି।
ସେଇୟା ସେୟା ମାନେ ବହୁତ ପରିଶ୍ରମ କରିବାକୁ ପଡିବ ନହେଲେ ଆଜିିକାଲି। ହଁ, ନାଇଁ ମାନେ ପରିଶ୍ରମ ନାହିଁ ବହୁତ ପରିଶ୍ରମ କରିବାକୁ ପଡିବ ଆଜିକାଲି ମାନେ ସମସ୍ତେ ପରିଶ୍ରମ କରୁଛନ୍ତି। ତ ସେ ହଁ ମିଳିବନି ସହଜରେ।
କାହିଁକି ନା ଘର ଲୋକ ଆମ ଉପରେ ବହୁତ ଆସେ ଅଛନ୍ତି ଯଦି ଆମେ କିଛି ନ କରିପାରିବା ତ ଘର ଲୋକଙ୍କର ମନୋବଳ ଦୃଢ ଭାଙ୍ଗିଯିବ।
ସେଇୟା ହିଁ।
ଘରର ଆମେ ଏକ ଏ-କ ଏକମାତ୍ର ଯିଏକି ଘର ପାଇଁ ଆମେ ଆମେ ଯ କିଛି ହାସଲ କରୁଛି, କିଛି ଯୋଗ୍ୟତା ହାସଲ କରିବା। ତ ଘର ଲୋକ ମାନେ ବି ଭଲ ଖୁସିରେ ରହିପାରିବା।
ସେ ମାନେ ଯଦି ଜଣେ ଯଦି କିଏ ସରକାରୀ ଚାକିରୀ କଲା କହିଲେ ନା ତାଙ୍କ ଘର ସଂସାର ମାନେ ତାଙ୍କ ପୂର୍ବ ପିଢି, ପର ପିଢି ସମସ୍ତେ ମାନେ ଭଲ ରହିପାରିବେ।
ଆଜ୍ଞା।
ହଁ ସେଇୟା ହିଁ।
କାହିଁକି ନା ବାପା ମା ତ ଦେଢ ଦିନରୁ ଆ ପିଲାଟି ଦିନରୁ ଆମ ପାଇଁ ବହୁତ ପରିଶ୍ରମ କରି ଆସିଛନ୍ତି। ତ ଆମ ଆମଟା ଆମର ସମୟ ଆସିଲେ ଆମେ ବି କିଛି କଲେ। ସେମାନଙ୍କୁ ଟିକେ ଖୁସିରେ ଖୁସି ଦେଖି ପାରିବା।
ହଁ, ସେଇ ବି ଆମର କର୍ତ୍ତବ୍ୟ ଆମେ ଆମେ କଣ କରିବା? ପରିଶ୍ରମ ପରିଶ୍ରମ କରିକି ଆଉ ଟିକେ ଭଲ ପରିଶ୍ରମ କରିକିନା ଶୀଘ୍ର କଣ ଗୋଟେ କରିବାକୁ ପଡ଼ିବ ଆଉ?
ହଁ।
ହଉ ଆପଣଙ୍କୁ ବୁଲା ବୁଲି ଭଲ ଲାଗେ?
ବୁଲାବୁଲି ତ ଭଲ ଲାଗେ ଯେତେବେଳେ ବି ଟିକେ ଏ ପଢିଲା ଟାଇମ୍ ପଢିଲାଟା ସମୟରେ ଟିକେ କିଛି ଖ ଉ ଟିକେ ଏମିତିକି ପଢ଼ିବା ସମୟରେ ଟିକେ। ଚିନ୍ତାଟା ଚିନ୍ତା ସେରି ଟିକେ ସେଥିପାଇଁ ବୁଲାବୁଲି ମନ୍ଦିର ମନ୍ଦିର ଆଡେ ଆସି ଆସିଯାଏ।
ମନ୍ଦିର ମାନେ ପାଖାପାଖି ମନ୍ଦିର ଯାଆନ୍ତି ନା ଏମିତି ମାନେ
ହଁ ଆମେ ଆମେ ଯୋଉ ଯେଉଠାରେ ପଢୁ ଅଛୁ ସେଠାରେ ମନ୍ଦିର ଅଛି, ପୋଖରୀ ଅଛି। ଦେନ ଯାହା ଖୋଜିବୁ ସବୁ ମିଳିବ।
ଓହୋ। ମାନେ ଆପଣଙ୍କ ପାଖାପାଖି ସବୁ ଅଛି ଯାହାହେଲେ। ଆପଣଙ୍କର ବାର୍ତ୍ତାବରଣ ସବୁ ଅଛି ତାହେଲେ?
ଆପଣ ଯାହା ଯାହାବି ଖୋଜିବେ ସବୁ କିଛି ମିଳିବ।
ଓହୋ! ପଢାପଢି କରିକିନା ଆପଣ ଯଦି କିଛି ମାନେ
ହଁ, କିଛି ବି - କିଛି ବି ଅ ଅସୁବିଧା କି ଯାହା ହେଲେ ବି ଆମର ଏପଟରେ ସବୁ କିଛି ସୁବିଧା ମିଳିଅଛି ଏଠି। ଆଉ ଆପଣଙ୍କର ସେଠି
ହଁ, ଏ ଏଠି ବି ସବୁ ସେମିତି ଅଛି। ମୁଁ ତ ଯାଏ ପାଠାଗାରକୁ ପଢ଼ିବା ପାଇଁ ଯାଏ।
ଆଜ୍ଞା, ମୁଁ ବି - ମୁଁ ବି ଆ ଆପଣଙ୍କ ଭଳି ପାଠାଗାରାକୁ ହିଁ ପଢିବାକୁ ଯାଏ।
ହଁ - ହଁ, ସେଇଆତ କଣ କୁହନ୍ତୁ ଘରେ ଟିକେ ପଢ଼ି ହୁଏନି ନା ଟିକେ ଡି
ଘରେ ତ ଘରେ ତ ପଢ଼ିବା ପାଇଁ ଘରେ ତ ପ ପଢିବା ପାଇଁ ଘରେ ତ ପଢିବା ପାଇଁ ସୁବିଧା ହୁଏ ନାହିଁ। ଯେହେତୁ ଆମେ ବାହାରକୁ ଆସିକି ପଢା ପଢି ସୁବିଧା ହୁଏ। ଯେ କି ଆମେ ପଢିବାର ଆମର ଲକ୍ଷ୍ୟ ବି ଗୋ ଟା ଇଥାଏ। କିନ୍ତୁ, ଘରେ ରହିଲେ ଆମର ସବୁ ପ୍ରକାରର ସମସ୍ୟା ମୁଣ୍ଡକୁ ଆସିଯାଏ।
ହଁ ସେଇୟା ହିଁ ମାନେ କାମ ପଡ଼ିଯାଏ, ଏୟା ହେଇଯାଏ, ସେୟା ହଏ ସେଥିପାଇଁ ମୁଁ ମାନେ ପାଠାଗାରାକୁ ଯାଏ ଆଉ ସେଠି ପାଠ ପଢେ ଆଉ।
ପାଠାଗାରେ ଗଲେ ଗୋଟେ ଠିକ ଉ ଯେ ସବୁ ପିଲା ପା ପାଠ ପଢୁଥିଲେ ଆପଣ ତାଙ୍କୁ ଦେଖିଲେ ଆପଣଙ୍କର ବି ଇଚ୍ଛା ହବ ପାଠ ପଢିବା ପାଇଁ।
ଇଛା ହବ ହଁ ସେଇୟା ହିଁ ତ ସେଇଟା ବି ଗୋଟେ ଭଲ ଜିନିଷ ଆଉ ସେଥିପାଇଁ ମୁଁ ପାଠାଗାରକୁ ହିଁ ଯାଏ ଆଉ ଆପଣ ତାହେଲେ ପାଠାଗାର କୁ ଯାଆନ୍ତି?
ଆଜ୍ଞା ଆଜ୍ଞା ମୁଁ ପାଠାଗାର କୁ ହିଁ ଯାଏ।
ହଁ ହଁ।
ପାଠାଗାରକୁୁ ହିଁ ତ ତ ମୂଳ ଲକ୍ଷ୍ୟ ସେଇ ସେଇଟା ହିଁ ଆମର ଘର ଦୁ ଘର ଦ୍ୱାର ବନ୍ଧୁ ସବୁ ସେଇଠି ସବୁ।
ସବ ସେଠି ଖା ପିଆ ପାଣି ପାଣି ସବୁ ସେଠି ହିଁ କରନ୍ତି ଆପଣ?
ଆଜ୍ଞା ଆଜ୍ଞା ସବୁ ସେଇଠି।
ଅଁ ହଁ ମୁଁ ତ ଅ ସକାଳେ ଯାଏ, ଆଉ ରାତିରେ ପଳେ ଆସେ।
ନାଇଁ ଆଜ୍ଞା ମୁଁ ସକାଳ ଆଠଟା ସମୟରୁ ଗଲି ରାତି ଆଟଟା ହେଇଯାଏ।
ସକାଳ ଆଠଟାଟାରୁ ରାତି ଆଠଟା।
ରାତି ଆଠଟା ପର୍ଯ୍ୟନ୍ତ ସେଇଠି ହିଁ ଘର ଦ୍ୱାର ସାଙ୍ଗସାଥି ସବୁ ସେହି ଗୋଟାଏ।
ଆପଣ ଯୋଉ ମଧ୍ୟାହ୍ନ ଭୋଜନ ବି ସେଇଠି ହିଁ କରନ୍ତି ଆପଣ?
ମଧ୍ୟାହ୍ନ ଭୋଜନ ବି ସେଇଠି ଆଜ୍ଞା ସେଇଠିି କରେ।
ଓ ହଁ ଆଉ ରାତ୍ରି ଭୋଜନ ଆଉ ଆପଣ ବାସ ଭ ଭବନ ପଳେଇ ଆସନ୍ତି?
ଆଜ୍ଞା ଆଜ୍ଞା।
ଓ ହଁ ସେୟା ମୁଁ ସେମିତି ହିଁ ଆପଣଙ୍କ ଭଳିଆ କରେ କିନ୍ କିନ୍ତୁ ମୋ ସମୟ ଟିକେ ଆପଣଠୁ ଟିକି ଅଲଗା ଆଉ।
ସମସ୍ତିଙ୍କର ସମୟ ସମସ୍ତିଙ୍କର ସବୁ ସମାନତା ନଥାଏ ଯିଏ ଯିଏ ଯୋଉଟା ଆପଣେଇ ଆପଣେଇ ପାଇଲା।
ସେଇଆ ହିଁ ଆଉ ପଢି ପାରିଲା ଯିଏ ଭଲସେ ପଢି ସେୟାହିଁ ଆମ
ସେମି ସେମି ସେମିତି ନାହିଁ ଯେ ସମସ୍ତିଙ୍କର ମତିଷ୍କ ସମାନ ଅଛି ଯେ ଯେ ଟିକେ ପଢିଲା ତାର ସବୁ କିଛି ମନ ପଡେ ଯେ ବହୁତ
ହଁ ହଁ ସେମିତି ବି ଥାଏ କାର କାର ଟିକେ ଅଧିକ ମାନେ କମ୍ ସମୟରେ କି ଅଧିକ ଟିକେ ପ ପଢ଼ି ମାନେ ତାଙ୍କ ଜ୍ଞାନ ବଢ଼ିଯାଏ ତାଙ୍କର। କାର କାର ଟି ଏ ହଁ କାର କାର ସମୟ ଅଧିକ ଲାଗେ ଆଉ ସେମିତି ଥାଏ ଆଉ।
ହଁ ସେମିତି ପିଲା ବି ଅଛନ୍ତି ଆ ମୁଁ ଯୋଉ ପାଠାଗରେ ଯାଏ ସେମିତି ବି ଅଛନ୍ତି ପିଲା। ଯିଏ କି ତ କମ ସମୟରେ ବି ଅଧିକ ଜିନିଷ ମନେ ରଖି ପାରନ୍ତି।
କମ ସମୟରେ ଅଧିକ ଦିନି ମନରଖିପାରନ୍ତି ସେୟା କହୁଛନ୍ତି?
ଆଜ୍ଞା।
ହଁ ହଁ ସେୟା ହିଁ। ଆଉ ଏମିତି ବି ଥିବେ ଯୋଉମାନେ କି ଅଧିକ ମାନେ ମ ଆମର ବି ଅଛନ୍ତି ଜଣେ ଅଛନ୍ତି ତ ତାଙ୍କେ କଣ ବହୁତ ପରିଶ୍ରମ କରନ୍ତି ଠିକ୍ ଅଛି।
ପରି ପରିଶ୍ରମ ପିଲା ବହୁତ କରୁଛନ୍ତି ମୋର ଏମିତିରେ ବି ମୁଁ ଦେଖିଛି ମୋ ନିଜେ ଆଖି ରେ ଦେଖିଛି ବହୁତ ବହୁତ ଉଦାହରଣ ଦେଖିଛି ଯେ ପିଲାମାନେ ଏତେ ପରିଶ୍ରମ କରିକି ବି ମାନେ ବହୁତ ପାଖାପାଖିରୁ ମାନେ ଖରାପ ହେଇଯାଏ ତାଙ୍କର। ବହୁତ ପାଖା ପାଖିରୁ କଟି ଯାଆନ୍ତି ତ ସେମାନଙ୍କର କହିବାକୁ ଗଲେ ଭାଗ୍ୟରେ ଗୋଟା
ହଁ ଆକ୍ଚୁଆଲି ମହେ ମୋତେ ବି ଲାଗେ ନା ମୋତେ ଭାଗ୍ୟର କିଛି ଥାଏ ମୋତେ ସେମିତି ଲାଗେ।
ସେମିତି ନାହିଁ ଯେ ଭଗାନ ଭଗବାନ ଆମ ପାଇଁ କିଛି ଲେଖିଛନ୍ତି ଯେ ଆମେ ଏଇଟାରେ ଯିଆ ତା ବୋଲି ଭଗବାନ କହିନାହାନ୍ତି ଯେ ଆମେ ବିନା ପରି
ହଁ ନା ନା ଆମେ ଆମର ପରିଶ୍ରମ କରିବା ଫଳ ମିଳିଯିବ ଆମକୁ ଦିନେ ନା ଦିନେ ଆମକୁ ମିଳିବ ହଁ। କିନ୍ତୁ ନା ମୁଁ ଦେଖୁ ଦେଖୁଛି ନା ଆମ ପାଠାଗାରେ ଜଣେ ଜଣେ ଅଛନ୍ତି ବହୁତ ପରିଶ୍ରମ କରୁଛନ୍ତି ତାଙ୍କର ହଉନି ଆଉ ଜଣେ ଜଣେ ନର୍ ମାନେ ଏମିତି ହିଁ ପଢିଦିଅନ୍ତି ସାଧାରଣ ପଢିଦିଅନ୍ତି ତାଙ୍କର ହେଇଯାଏ ସେମିତି
ବାସ୍ ବାସ୍ ଏବେ ଏବେ ଏକଯା ଆପଣ କହିଲେନି କି ଏଇ ଉଦାହରଣରେ ମୁଁ ଦେଖିଲି ଯେ ଆମର ଏବେ ରିସେଣ୍ଟଲି ନୌସେନା ଯୋଉ ନିଯୁକ୍ତି ବାହାରିଲା
ନଉସେନା ହଁ ନିଜୁ ହଁ ହଁ
ନ ନୌସେନାରେ ଏବେ ତାଙ୍କର ଅ ଫା ଆମର ଲା ଲାଷ୍ଟ ପରୀକ୍ଷା ପରୀକ୍ଷାର ଅ ଫଳ ବାହାରିଥିଲା ସେ ଫଳରେ ଯିଏ ମାନେ ମାନେ କହିବାକୁ ଗଲେ ସେ ପାଠ ପଢାପଢି କିଛି ନଥିଲା ହେଲେ ସିଏ ବି ହେଇଠି ଚାକିରି ପାଇଲା ତ ସବୁ ପିଲା କ ସବୁ ପିଲା ଭାବିବେ ଯେ ଆମେ ପାଠ ନ ପଢିକି ଚାକିରି କରିବୁ ସେଇଟା ସମସ୍ତଙ୍କ ଭୁଲ ଏଇଟା।
ହଁ ସେମତି ସେମିତି ହୁଏନି ସେମିତି ହୁଏନି। ସେମିତି ହୁଏନି ସେମିତି ନାହିଁ ସେ ପିଲା ପାଠ ପଢ଼ ସେ ପିଲାଟି କମ୍ ପାଠ ପଢ଼ିଥିବ
ହେଲେ ତାର ଅ ଥିବ ଆମର କହିବାକୁ ଗଲେ ତାର ଥିବ ନା ପାଠ ଥିବ ନା ବିନା ପାଠରେ ଏତେ କିଛି ଉତ୍ତୀର୍ଣ ସମ୍ଭବ ନୁହେଁ।
କହିଲି ନା ଦୁଇ ପ୍ରକାର ପିଲା ଥାଆନ୍ତି ଯେଉଁମାନେ ମାନେ କମ୍ ପାଠ ପଢ଼ିକି ତାଙ୍କର ହେଇଯାଏ ଆଉ କଉମାନେ ଟିକେ ଅଧିକ ପରିଶ୍ରମ କରନ୍ତି ତାଙ୍କର ହୁଏନି। ତ ସେମିତି ଥାଆନ୍ତି ଆଉ କେବେ କେବେ କାର କାର ମାନେ ଭାଗ୍ୟ ବି କାମ କରିଦିଏ। ତ ହେଇଯାଏ କିନ୍ତୁ ତାଙ୍କୁ ଦେଖିକିନା ଏମତି
ଏବେ ତ ରଥ ରଥଯାତ୍ରା ଆସୁଛି ଆପଣ ଯିବେ ନା ଯିବେ ନାହିଁ?
ପୁରୀକୁ?
ଆଜ୍ଞା ରଥଯାତ୍ରା ଏବେ ଆସୁ
ହଁ ମୁଁ ଭାବୁଛି ଯଦି ଆମ ସାଙ୍ଗମାନେ ଯଦି କଥାବାର୍ତ୍ତା ହେବୁ ସାଙ୍ଗମାନେ କହିବେ ନାଇଁ ଯିବା କହିଲେ ଆମେ ଯାଇପାରୁ। ସେମିତି କିଛି ଆମେ କିଛି ଭାବିନୁ ଏବେ ଏ ଏପର୍ଯ୍ୟନ୍ତ ଭାବିନୁ କିଛି ଇଚ୍ଛା ଅଛି ଯିବା ପାଇଁ କିନ୍ଦି ପ୍ରବଳ ଗହଳି ଥାଆନ୍ତି
ଜଗାର ଜଗାର ଡୋରି ଲାଗିଲେ ସମସ୍ତେ ଇଚ୍ଛା ଥିଲେ କି ନଥିଲେ
ହଁ ସେଇଆ ହିଁ ଡୋରି ଲାଗିଲେ ଯିବେ ତ ଦେଖିବା ଆମେ ଏମିତି ଭାବିନୁ ସେ ବିଷୟରେ ଇଚ୍ଛା ଅଛି। କିନ୍ତୁ ପ୍ରବଳ ଗହଳି ଥାଆନ୍ତି ତ ସେଥିପାଇଁ ଦେଖିବା କଣ ହଉଛି ଆପଣ କଣ ଯିବେ?
ମୋର ତ ଇଚ୍ଛା ବହୁତ ଏଥର ଅଛି ଜ ଜାଗାକୁ ଦେଖିବା ପାଇଁ। ଦେଖାଯାଉ କଣ ହଉଛି।
ଆପଣ ଗଲେ ମାନେ ଜଣେ ଯିବେ ନା ଏମିତି ସାଙ୍ଗସାଥି ମିଶିକି ଯିବେ?
ନାଇଁ ତ ଘର ଲୋକ ମିଶିକି ଯିବାର ଅଛି ବହୁତ ଚାନ୍ସେସ୍।
ତ ଆପଣ ଆପଣଙ୍କ ଘର ସହି ମିଶିଯିବେ ସ -ସ ପରିବାର ବନ୍ଧୁ ସବୁ ଯିବେ।
ଆଜ୍ଞା ହଉ।
ହସ୍
ଆପଣ ଆପଣ ଭଲରେ ରୁହନ୍ତୁ ଶୁଭ ସନ୍ଧ୍ୟା।
ହଉ ଠିକ୍ ଅଛି ମୁଁ କାମ ଟିକେ ଅଛି ମୁଁ ଆପଣଙ୍କୁ କେବେ ବା ପରେ କଥା ହେବି ଆଉ। ଠିକ୍ ଅଛି ହଁ ଧନ୍ୟବାଦ ହଁ ହେବ